ହଁ ହଁ ଶୁଭୁଛି।
ଯାହା ହେଉ ଆଜି ତାର ଫାଇନାଲି କିଛି ଇସୁ ନାହିଁ।
ଅଛି ଆମଟା ଇସୁ ହବାର ଅଛି ଟିକେ ଟାଇମ ମାନେ ବର୍ଷା ଟା ଆସି ଯାଉଛି ତ ହେଇପାରେ। ତେଣୁକରି ଏବେଠୁ ଟିକେ ସତର୍କ ହେଇକି ଟିକେ ମତେ କଥା ହବାର ଅଛି। କଥା ହଉଛି ଆଉ।
ହଁ, ନାଇଁ ନାଇଁ ସେ ବେଳେ ବେଳେ ହଉଛି ବେଳେ ବେଳେ ହଉନି।
ହୁଁ ହୁଁ, ସକାଳ ଟାଇମ ରେ ପୁରା ଜମା ହେଲାନି ମୋର ଦିଟା ତିନିଟା କଲ ବେକାର ହେଇଗଲା।
ହଁ ମୋର ବା ସେୟା ହଉଛି ମୁଁ ବେଳେ ବେଳେ କଣ କରିବି ଜାଣିପାରୁନି ସେ ଲାଇନ ଅସୁବିଧା ହଉଛି ସେ ଯୋଉ ନେଟୱାର୍କର।
ହଁ।
ଆଉ ରୋଷେଇ ସରିଲା।
ହଁ, ରୋଷେଇ ଖିଆ ପିଆ ଅଧା ଉପରେ ମୁଁ କିନ୍ତୁ ଖାଇନି ଆଉ।
ଖାଇନାହାନ୍ତି ନା କେତେବେଳେ ଖାଇବେ?
ଖାଇବା ଦିଟା ବାଜିଯାଉ ଦିଟା ପରେ ଖାଇବା ଆଉ।
ଆରେ ଆରେ ଆପଣଙ୍କ ଦିଟା ଆମର ସାଢେ ଦିଟା ତିନିଟା।
ନାଇଁ ଦିଟା ପରେ, ବେଶୀ ନୁହେଁ ଦିଟା ପରେ।
ଆଜି କଣ ରୋଷେଇ କରିଛନ୍ତି?
ଏଇ ଆଜି ହେଇଛି ଭାତ, ଡାଲି ଟିକେନ। ଆଉ କଲରା ଚିପ୍ସ ଆମ୍ବ, କାକୁଡି ସାଲାଡ ଆଉ। ଆଇଁଷ ଦିନ ଆଉ କଣ
ନାଇଁ ଏଇ ଖରାଦିନେ ଆମ୍ବ କାକୁଡି ଟା ସବୁବେଳେ କମନ୍ ଆମର ସେଇଆ। ଆମ୍ବ, କାକୁଡି ସାଲାଡ। ପାମ୍ପଡ ଏଇ ତିନିଟା ଥିବ।
ହଁ କଲରା ଚିପ୍ସଟା।
ହଁ, ଆଜି କିନ୍ତୁ ମୁଁ ପଖାଳ ଭାତ କରିଦେଇଛି। ମତେ ଆଜି ବହୁତ ଗରମ ଲାଗିଲା। ମୁ କହିଲି ନା ଭାତ ରାନ୍ଧିକି ପୁରା ଫ୍ରିଜ ପାଣି ପସେଇଦେଲି ଦହି ପକେଇ ଦବୁ, ଛୁଙ୍କ ଛୁଙ୍କ ମାରିଦବୁ ଖାଇବୁ।
ହୁଁ, ଆମ ଆଡେ ଆଜି ବର୍ଷା ବର୍ଷା ହଉଛି। ସ ସକାଳୁ ତ ଆମଆଡେ ଖରା ନାହିଁ ଆଜି।
ହଁ ଆମର କଣ ଖରା ଏତେ ଜୋରେ ଦଉଛି?
ନାଇଁ ଆମର ଏଠି ଖରା ନାହିଁ, ବର୍ଷା ପୁରା ଢାଙ୍କିକି ରଖିଛି। ଟିକେ
ହଁ।
କେତେବେଳେ ହେଇଯାଏ ପାରେ ଏଇ ଟାଇପ ର ଦେଖଉଚି। ସେ ସକାଳେ ଦେଖ ଖାଲି ସାହାଳିଆ ଟା ହେଇଥିଲା। କିନ୍ତୁ ଏଇ ଗୋଟାଏ ପରଠୁ ଟିକେ ମେଘୁଆ ଟା ଟିକେ ଅଧିକା ମାତ୍ର ମାତ୍ରାରେ ଦେଖାଉଛି ଆଉ।
ଓହୋ, ମାନେ ଆମର କଣ କହିଲେ ସକାଳୁ ବର୍ଷା ତ ଥିଲା ଥିଲା ଏବେ କଣ ଖରା ଜୋରରେ ମାରିଲା, ମୁଁ ସବୁ ଶୁଖେଇବି ବୋଲି ରଖିଥିଲି ମୁଁ କହିଲି ନହିଁ ବର୍ଷା କାଳେ ହବ ଏବେ ସବୁ ଶୁଖେଇଲି ମା ଜୋରେ ବର୍ଷା ହେଲା। ମୁଁ ଭାତ ରାନ୍ଧି ଦେଇଥିଲି ଗରମ ଭାତରେ କଣ କଲିନା ଫ୍ରିଜ୍ ପାଣି ପକେଇଦେଲି। ଦହି ପ କେଦେଇ ଖାଇବି ବୋଲି ମୁଁ କହିଲି ନା ଆଜି ପଖାଳ ଖାଇବି କେତେ ଦିନ ହେଇଗଲାଣି ଟିକେ ପଖାଳ ମଣିଷ ଖାଇନି। ଗରମ ଭାତ ଖାଉଛି।
ପଖାଳ ରଥଯାତ୍ରା। ହୁଏ। କଲି ରଥଯାତ୍ରା ସେଇଠି ହୁଏ ଭଲରେ?
ଅ ରଥ -ଯ -ରଥଯାତ୍ରା। କାଲି, କାଲି?
ନାଇଁ, ରଥଯାତ୍ରା ତମ ସେଆଡେ ଭଲରେ ହୁଏନ୍ତିକି? ମାନେ ସଠି ହୁଏ କି?
ଓହୋ। ଆମର ଏଠି ରଥଯାତ୍ରା ନାଁ ଏଇ ପାଖରେ ହଁ ହୁଏ ଯେ, ଜଗନ୍ନାଥ ମନ୍ଦିର ଏଇଠୁ ଦି ତିନି କିଲୋମିଟର ଦୂର।
ଓହୋ।
ବଢିଆ ମନ୍ଦିରଟେ ଅଛି। ମାନେ ସବୁ ଆମେ ବି ଯାଉ ରଥ ଟଣା ହୁଏ। ଭିଡ ଯୋଗୁ ବେଳେ ବେଳେ ଇଚ୍ଛା ହୁଏନି। ଯୋଉ ମାଉସୀମା ମନ୍ଦିର ଏଇଠୁ ଯାଆନ୍ତି ମାଉସୀ ମା ମନ୍ଦିରରେ ଆମେ ଟାଣି, ଟାଣିକେ ନେଇକି ଯାଉ।
ଆଉ
ଆଗରୁ ଯାଉଥିଲୁ, ଏବେ ଆଉ ଇଚ୍ଛା ଇଚ୍ଛା ହଉନି। ଏତେ ଭିଡ ଖରା ତାପରେ ଦୂରେ କୋଉ ଟାଇମ ଟଣାଣବେ ତିନିଟା ସାଢେ ତିନିଟା ବେଳକୁ ଗୋଟେ ଟାଣିକି ଯିବେ,
ହଁଳା ଟାଣନ୍ତି।
ଏ ଆମ ତ ଖାଇବା ଟାଇମ ଟା ସେଇ ଟାଇମ, ଖାଇକି ଟିକେ ଗଢିବ ନା ଖରାରେ ଯିବ ରଥ ଟାଣିବାକୁ? ମତେ ସେଥିପାଇଁ ଇଚ୍ଛା ହୁଏନି। ଏବେ ତ ରଥଯାତ୍ରା ପାଇଁ ବେଶୀ ଗୁଳୁଗୁଳି ହଉଛି। ରଥଯାତ୍ରା ଆସି ହଉ ବୋଲି ନା?
ହୁଁ।
ଦେବସ୍ନାନ, ଦେବସ୍ନାନ ପୂର୍ଣ୍ଣିମା ଟା କେବେ ଗୋଟେ ଅଛିିବା, ୟା ଭିତରେ କୋଉଠି ଗୋଟେ?
ଭିତରେ ଅଛି, ଆ ପୁର୍ଣ୍ଣମଟା ହେଇନି ପୁର୍ଣ୍ଣମିଟା ଆସିଗଲେ ହେଇଯିବ ଆଉ।
ଗାଁ ଠାକୁର ଯୋଉ ଗାଧେଇକି ଯୋଉ ଜର ହବ। ଅଣସର ଘରେ ରହିବେ ଆଉ ତାପରେ ତ ରହିପାରିବାନି ଆଉ ଗୁଳୁଗୁଳିକି ଖାଲି ଗାଧେଇବ ଆଉ।
ହଁ ଏମିତି କୋଉ ନହେଲେ ଥଣ୍ଡାରେ ଅଛେ କି? ଏଇ ବର୍ଷ ଯୋ ଗରମ
ନାଇଁ ଗରମ ହଉଛି ଯେ, ଯୋଉ ରୋ ରୋଷେଇ କଲା ବଳେ ରୋଷେଇ କଲା କେମତି ଲାଗୁଛି? ଓହୋ, ହଁ ଜମା ରୋଷେଇ ଘରୁ ବାଡେଇ ଦେଲେବି ଇଚ୍ଛା ହଉନି ଯିବା ପାଇଁ। ଏମିତି କଣ ଗରମ ହଉଛି ଏଇ ବର୍ଷ ଟା ବହୁତ
କହିଲି ରଜ ଟା କେମିତି
ହଁ କଁ କଇଲେ? ରଜ ରଜ ପୁରା ଏଥର ବିନ୍ଦାସ ବଢିଆରେ କଟେଇଚୁ, ରଜରେ ଖାଲି ବୁଲା ବୁଲି ଖାଇଆ ପିଆ ମୁଁ ତ କେ ମୁଁ ତ କେତେ ରଜ ଦୋଳି ଖେଳିଚି ଚାର୍ଦିନ୍ ଯାକ।
ଚାରି ଦିନ ଯା କରିଚନ୍ତି ଭଲ କରିଚନ୍ତି।
ମୋସ୍ଚେବ ହଁ ରଜ ହଁ ରଜ ମହୋତ୍ସବ ପଡିଚି ପୋଗ୍ରାମ ହୋଉଚି ସାଂସ୍କୃତିକ କାର୍ଯ୍ୟକମ ପିଲା ସେଠି ନାଚୁଛନ୍ତି ଗୀତ ଲାଗିଛି ଏପଟେ ପୁରା-ଆ ତିରିଶ ଟା ନା ପଇଁତିରିଶ ଟା ଦୋଳି ଲଗେଇଛନ୍ତି। ହଁ ପୁରା ଘର ପାଖରେ।
ନାଇଁ କହିଲି ଆଗୁରୁ ଇନଭାଇଟ କରିଥିଲେ ମୁଁ ସିଓର ଯାଇ
ତି ତମ ହ ହଉ ଏଇଥର ନହେଲେ ଆର ବର୍ଷକୁ ଯେମିତି ହେଲେ ଆସିବେ, ବଢିଆ ମଜା ପୁରା ଦୋଳି ସାମ୍ନାରେ ପାନ ତାପରେ ସେ ଯୋଉ ହଁ ଲ୍ ସବୁ ମିଳୁଚି ଲେମ୍ବୁ ପାଣିି, ଗୁପଚୁପ୍, ହଁ ମୁଁ ଏବେଠୁ ଡାକି ଦଉ କି ଆର ବର୍ଷକୁ ଯେମିତି ହେଲେ ଆସିବେ ମତେ ତ ବୋହୁତ ଖୁସି ଲାଗେ ମତ୍ ମତେ ଖୁସି ଲାଗିବ ଆପଣ ଆସିଲେ ଟିକେ ବୁଲିବେ, ରଜ ମହୋତ୍ସବ ପାଳିବେ। କା ରଜ ଟା ତ ଯାହାହେଲେ ବି ଝିଅ ମାନଙ୍କର ପର୍ବ ଆମେ ସବୁ ମିଳିମିଶିକି ରଜ ଟା ପାଳୁ, ଆମର ସବୁ ଭୋଉଣୀ ମାନେ ଯେତଳେ ଥିଲେ ବଢିଆ ମଜା ହୋଉଥିଲା। ଏବେ ସବୁ ଛୁ ଟିର ଆସୁଚନ୍ତି ପୁଣି ପଳୋଉଚନ୍ତି ହେଲେ ବି ଏଇଥରକ ମୋ ଦି ଭୋଉଣୀ ତାକ ଆସିଥିଲେ। ମୋ ଝିଅ ଆମେ ସବୁ ଯାଇକି କି ମଜା କଲୁ ଆଉ ଯାଇ ତୋ ଆଉ ଗୋଟେ ରଜ ମହୋତ୍ସବ ଆମ ଘରଠୁ ଟିକେ ଦୂରରେ ପଡିଥିଲା ସେଠି ପୁରା ବଡ ବଡ ଦୋଳି ଆସିଥିଲା।
ହୁଁ ଆଉ ସେପଟେ ତ ରଜ ପର୍ବ ଟା ବୋହୁତ ଭଲରେ କରନ୍ତି ଆଉ।
ହଁ ନେଇ ବେଳେ ବେଳେ ଆମେ ଦି ଦିନ ଯାଉ-ଉ ବେଶି ଯାଇପାରୁନା ଏଇ ତୋର କପିପ୍ରେ ଚା ହଁ ଚାରି ଦିନ ଯାକ ପଳିଚୁ ଚାରି ପୁରା ଚାରି ଦିନ। ଖାଲି ବୁଲା ବାହାରେ ବୁଲି ବୁଲିକା ଦୋଳି ଖେଳିକା ଆଁ ପିଠା ପଣା ଆମେ କରିଥିଲୁ ପିଠାପଣା ଛଣା ମଣ୍ଡା, ଆଉ ମଣ୍ଡା କାକେରା ଆଉ ଯୋଉ କଡେଇରେ ଗୋଟେ କ ପିଠା କରନ୍ତି କଡେଇ ପିଠା ଆମେ ବା-ଆ ହଁ ପୋଡ ପିଠା କଲ୍ କରିପାରିଲୁନି ଆଉ ତାପରେ ତ ସଂକ୍ରାନ୍ତି ହେଇଗଲା ଆ ପୋଡା ହବନି।
ନାଇଁ।
ସେଇଥିପାଇଁ କି ବିରି ବିରି ଚଉଳରେ ଯୋଉ କଡେଇରେ ଯେମିତି ପୋଡପିଠା କରୁନାହାନ୍ତି?
ହଁ ହଁ ସେ ପତର ଫତର ଦେଇକି ତେଲ ଦେଇକିନି କରୁଚନ୍ତି।
ଆ ହା ହା ହା ସେମିତି କରିଦେଲୁ। ଆଉ ଚୁଲି ଫୁଲି ତ ନାହିଁ ଗ୍ୟାସରେ କଁ ପୋଡି ହବ? ଛି ଗ୍ୟାସ ତ ହୋଉନି ଆମେ ପୁରା କେକ୍ ବନେଇଦେଲୁ, ପୋଡ ପୋଡ ପିଠା ନୁଅ କେକ ପିଠା ଯେ କେକ୍ ପିଠା ହେଇଗଲା ଦିନେ ମୁଁ ପ୍ରେସର କୁକରରେ ଥରେ କରିଥିଲି ଅ ମାନେ ମୋର ଟିକେ ମାନେ ଆଇଡିଆ ନାଇଁ ପ୍ରେସର କୁକରଟା କଣ ତା ତଳ ଟା ଟିକେ ଚୋଡା ଉପରଟା ମୁଁହଟା ଟିକେ ଯୋଉ ଭେଞ୍ଚୁରା ଯା ତାର ମୁହଁ ଟା ଟିକେ ଛୋଟ ମୁଁ କଁ କଚି ନା ପକେଇଦେଲି କେକ୍ ତାପରେ ତାକୁ ଯେତେବେଳେ ହେଇଗଲା କାଢିବି କେମତିଆ ତାକୁ ନ କାଟିଲେ ତ ହବନି। ଗଲା ତାକୁ ସବୁ କାଟିଲି କାଟିକି ବାହାର କଲି ଚାରି ପିସ୍ କରିକି।
ଓ ହୋ ହୋ ହୋ
କେକ୍ ଟା ଚାରି ଫାଳ ହେଇଗଲା।
ଆଚ୍ଛା
ର ରଜାରେ କଣ କହିଲେ? ଆ ରଜରେ ମେନ୍ ହଉଚ ଆମର ଯୋଉ ଦୋଳି ଆଉ ପାନ
ହଁ
କିନ୍ତୁ ଏଇଥରକ କହିଛି ନା ମୁଁ ପାନ ଟା କି ଖାଇ ପାରିଲିନି ଯୋଉ ପାଟି ଟା କଣ ଅସୁବିଧା ପାଇଁ ମାନେ ମତେ ଘା ଭଳିଆ ଲାଗେ ତ ଖାଇଲେ ଚୁନ ଯୋଉ ଲାଗିଯାଏ ମୁଁ ସେଥିଁ ପାନ ଖାଇନି ଖାଲି ମୁଁ ଗୁପଚୁପ ଆଉ ସେ ଯ ଆଇସକ୍ରିମ ଖାଲି ଆଇସକ୍ରିମ ଖାଇ ଖାଇ ରଜ ଗଲା।
ମିଠା ପାନିରେ ତ ଚୂନ ଲାଗେନି
ସିଏ ନାଇଁ ମିଠା ପାନର ଲାଗେନି ହଁ ସେ ଯୋଉ ଖାଲି ପାନ ପତ୍ରରେ ମୋର ଏଇ ଯୋଉ ପାଟି ଗୁଡା କିନ୍ତି ଗୋଟେ କସ୍ ସା କସା ଲାଗେ ତା ତାପରେ ସେ ଯୋଉ ପାନ ଖାଇସାରିଲା ପରେ ଏବେ ବି ମୁଁ ଫ୍ରିଜରେ ପାନ ରଖିଛି ଡରିକି ଖାଉନି। ତାକୁ ତା ଚେରି ଆଉ ତା ମସଲା ଗୁଡା ଖାଇଦଉଛି ପାନ ପତ୍ର ପୋପାଡିଦବି। କ ତାକୁ ଖାଇସାରିଲା ପରେ ମୁଁ ଯାହାବି ଖାଇବି ମତେ କିଛି ଟେଷ୍ଟ ଜଣା ପଡିବନି।
ଜଣ ପଡେନି ତ ପା କକା ପାଟି ପୁରା ଯିବ ପାଟି ପୁରା ଭିଡି ନିଏ ଯେମିତି ଆଉ
ହଁ ପୁରା ସେମିତି ଲାଗେ ହଁ
ସେ ଖାଇଯାଏ କୁହନ୍ତି ଚାଳ ପତ୍ର ବି ଖାଇଯାଏ
ହ ପାନପତ୍ର ଟା ମୋର
ପାନପତ୍ର ଗଛ ସେଇଟା ଆମର ଜେଜେମା ସେ ସାଙ୍ଗେ ସାଙ୍ଗେ କରିକିନି ଦେଇ ଦିଅନ୍ତି। ଏଇଟା
ହଁ
ଆରେ ହଁ
ଆଉ କଣ କଣ ଗଛ ପାନ ଗଛଚୁ ପାନ ବରଜ
ପାନ ପତ୍ର ଅଛି ଏମତି ମସଲା ଫସଲା ତ ଘରେ ରଖା ହେଇକି
ହଁତେବେ ଇଚ୍ଛା ହବ ଗୋଟେ ପାନ ଟା ଭାଙ୍ଗିକି ଖଦବ ଏଇ ଟାଇପ ର ଆଉ
ମାନେ ଜେଜେମା ଅଛନ୍ତି ମାନେ ପାନ ତ ସ ଡାଲା ଥିବ ପନ ଡାଲ ରଖୁଥିବେ ଆମ ବୁଢାବୁଢୀ ଲୋକ ଥିଲା ମାନେ ମୋ ଜେଜେମା ଯେତେବେଳେ ଥାଏ ତାର ଗୋଟେ ପାନ ଡାଲା ସେଥିରେ ଥିବ ଯୋଉ ଆମର ଚୁନ ଆଉ ଗୋଟେ ଯୋଉ ମିଠା ମସଲା
ମିଠା ମସଲା ତ ସେ ଏମିତି ତ ହାତରେ ଝାଡି ଝାଡିକି ଖାଇଦିଆ ହଉନା
ହଁ ସେ ମିଠା ମସଲା ତାପରେ ସେ ରକ୍ତ କଣ ତାର ଗୁଣ୍ଡି କଣ ଗୋପାଳ ଜରଦା ସେ ସବ ଖାଏ ମୁଁ ଖାଲି ମିଠା ମସଲା କୁ ଆଉ ଟିକେ ଛିଞ୍ଚି ଦେଇ ପାଟେ ସେ ଗୁଟେ କି କରୋ ନ ବାଲା ଯେମିତି ଟିକେ ଲାଗେ ମତେ ବଢ ଲାଗେ ମୁଁ ଖାଇ ତାର ଆମ ମା ଜେଜେ ଥିଲା ମାନେ ପାନ ଡାଲା ଟା ନିଶ୍ଚିତ ଭାବରେ ଘରେଥିବ। ଆଉ ମୋ ଶାଶୁଘରେ ତ ଗୁଆ ଗଛ ଗୁଆ ଗଛ।
ଉୁଁ ହୁଁ
ଆମେ ଗୁଆ ଗୁଆ କଣ କରନ୍ତି ମୋ ଶାଶୁ ଗୁଆ ଝଡେଇ ଦେବେ ତାକୁ ଖରାରେ ସୁଖେଇଦେବେ ପାଚିଯିବ ତାପରେ ତାକୁ ପସିକି ଯୋଉ ସେଟା କଣ ଗୁଆ କାତିରେ ଆଗ ତା ଚୋପା ଚଢଡେଇବେ। ଗୁଆ କାତିରେ ସବୁ ତାକୁ ଛଡେଇ ଛଡେଇ ପାନ ଖାଆନ୍ତି ତ। ତାଙ୍କର ଗୁଆ ନହେଲେ ହବନି ସେ ବହୁତ କଷ୍ଟ କରିକି ଗୁଆକୁ ନିଜେ କାଟିବେ। ଯଦି ଛୋଟ ଛୋଟ ଗୁଆ ହେଇଥିବ ଆମେ କଣ କରୁ ଭୋଗ ସାମଗ୍ରୀ ଦୋକାନରେ ଦେଇଦଉ। ଗୋଟେ ଟଙ୍କି ଟଙ୍କାଟେ ଲେଖାରେ ସେ ନେଇଯାଆନ୍ତି କିଣିକି। ଆଉ ଏତେ ଗୁଆ ଦଶଟା ଗୁଆ ଗଛ କଣ କରିବେ ଦଶଟା ଗୁଆ ଗଛ।
ହୁଁ।
ତାପରେ ଶାଶୁ ବି ଟିକେ ପାନ ଖାଇବାକୁ ଭଲ ପାଆନ୍ତି। ମୁଁ ସେ ପାନ ଫାନ ଖାଏନି ମତେ ଯେତେବେଳେ ମୋର ଗ୍ୟାସ୍ ଫ୍ୟାସ ପ୍ରୋବ୍ଲେମ ହେଇଯାଇଥାଏ ମୋ ଶାଶୁ କହିବେ ତୁ ନେ ପାନ ପତ୍ର ଗୋଟେ ଚୋବେଇ ଦେେ ଆଉ ତ ଗ୍ୟାସ୍ ପଳେଇବ ମୁଁ କହିଲି ନା ନା ଜମା ଦିଅନ୍ତୁନି। ମୋର ଯାହା ଆସିଡିଟି ପଛେଇଇ ତା ମୁଁ ସେ ପାନ ପତ୍ର ଜମା ଖାଇବିନି। ତ ମୁଁ ଡରିକି ଖାଏନା ମୁଁ କଣ କରେ ସେ ଯୋଉ ଜୁଆଣୀ
ହୁଁ।
ଜୁଆଣି ନହେଲେ ସେ ଯୋଉ ଆମର ଗୋଲମରିଚ ଗରମ ପାଣିରେ ପି ଦିଏ ଅଦା ଅଦା ଛିଚିକି ଟିକେ ପି ଦିଏ ଅବାଗିଆ ଲାଗେ ଅଧିକ ଖାଇ ଦେଇିଥାଏ ଯୋଉ ଆମର କଣ କହିଲେ ସେଇଟା ଘିଅ ଘିଅ ଜିନିଷ ଉ ଖାଇ ଦେଇଥାଏ ମୋର ଗୋଟେ କେମିତି ମାନେ ଅ ଲାଗେ ଯେମିତି ମାନେ ଗ୍ୟାସ ହେଇଗଲା କିଛି ଖାଇପାରିବିନି ତେଲ ଯେତେ ମୋ ଦେହରେ ଯାଏନି ତେଲ ମସଲା ବେଶି।
ମୋ ଦେହରେ ବି ଯାଏନି। ପୁରା ସେ ସେମତି ମୁଁ ସେମତି ପୁରା ସେମ୍ ସେମ୍ ଟାଇପ ର ରହୁଛି ତ।
ହଁ ନାଇଁ ସତ୍ୟ କଥା ନୁହେଁ ଦେଖିବେ ଭାତ ଡାଲି ରୁଟି ଭଜା ଏମିତି ଖାଇବେ। ସିଏ ସବୁ ଭଲ ଥିବ ସେିମିତି ଟିକେ ମସଲା ଫସଲା ତରକାରୀ ଚିକେନ ଫିକେନ ତରକାରୀ କଷା ଖାଇଦେବେ ସେଇ ଦିନ ଟା ଟିକେ ହଜମ ହେବାକୁ ଅସୁବିଧା ଲାଗେ।
ହଁ।
ହଁ ହଉ ହଉ ହଉ ମୁଁ ରଖୁଛି।
ହୁଁ ହୁଁ।
ହଉ ବାଏ।
ବାଏ।
କଟ